ହଁ କରୁଛ?
ଏଇ ବସିଛି କାମଧନ୍ଦା ସରିଲାଣି ବସିଛି ଆଉ।
ଓ ହୋ। ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଛନ୍ତି।
ନାଇଁ ଏଇ ରଜ ଛୁଟିରେ
ହଁ।
ନା ରଜ ଛୁଟି ରେ ଯାଇନି ଘରକୁ ଯାଇଥାନ୍ତି ଯେ ଗୋଟେ ଝିଆରୀ ର ବାହାଘର ହବ। ତ ରିଙ୍ଗ୍ ସେରି ମନି ହବ? ଏକା ଥରେ ସେଇଠିକି ଯିବି ବୋଲି ହଉଛି ରହିଲି ଆଉ ଗଲିନି ଆଉ।
ହୁଁ ହୁଁ।
ତମେ କୁଆଡେ ଯାଇ ଥିଲ।
ମୁଁ ଯାଇଥିଲୁ ଟିକେ ପୁରୀ। ତାପରେ ଭୁବନେଶ୍ଵର ଯାଇଥିଲୁ ଭୁବନେଶ୍ୱରର ଯୋଉ ବସଷ୍ଟାଣ୍ଡ୍ କ ଦେଇଛି ପୁରା ବଢିଆ ପୁରା ଗୋଟେ ତଳେ ପୁରା ଖାଲି ମାର୍କେଟ୍ ତା ଉପରେ ମାନେ ଉଁ ପାଞ୍ଚ ଟଙ୍କିଆ ମିଲି ସବୁ ଖାଉଛନ୍ତି ଲୋକମାନେ। ପୁରା ସୁନ୍ଦର କରିଦେଇଛି ବରମୁଣ୍ଡା ବସଷ୍ଟାଣ୍ଡ୍ ତ ପୁରା ବଢିଆ କରିଦେଇଛି। ଆଉ ସେଇଟା ଟିକେ ମନୋରମ ଦୃଶ୍ୟ ଟିକେ ଦେଖି ଦେଖିଲୁ ତାପରେ କୋଣାର୍କ ମନ୍ଦିର।
ଓ ଆଉ ଭୁବନେଶ୍ୱର ଇସ୍କନ ମନ୍ଦିର ତ ବହୁତ ବଢିଆ ଆଉ ପ୍ରଭୁ ରାଧାକୃିଷ୍ଣଙ୍କର ଦର୍ଶନ ପୁରା ଯୁଗଳ ମୂର୍ତ୍ତି ଦର୍ଶନ ପୁରା। ଆ ମନ ମୁୁଗ୍ଧ ହୋଇଯାଏ ଲୋକ ଉ ସବୁ ଜପ କରୁ ଆଉ ହରେ କୃଷ୍ଣ ହରେ ରାମ ସବୁ ଜପ କରୁଛନ୍ତି ଆଉ ସନ୍ଧ୍ୟା ଏହା ଆଳତି ଟାଇମ ରେ ମାନେ ଲୋକ ତାଙ୍କ କାମ ସାରିକି ପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଇସ୍କନ ମନ୍ଦିରରେ। ମୁଁ ଇସ୍କନ ମନ୍ଦିରରେ କେବେ ଦେଖି ନ? ପୁରୀରେ ଦିନଟେ ଗୋଟେ ଦିନ ରହିଲୁ ପୁରା ଲମ୍ବା ଧାଡି ଲାଗିଥାଏ ତଥାପି ପ୍ରଭୁଙ୍କ ଦର୍ଶନ ପାଇଁ ଏ ବ୍ୟାକୁଳ ମନା ତାପରେ ଲ ଲମ୍ବା ଲାଇନ୍ର ଘଣ୍ଟେ ପରେ ଯାଇକି ଘଣ୍ଟେ ଦେଢ଼ ଘଣ୍ଟା ପରେ ଆମ ଲାଇନ୍ ନମ୍ବର ଆ ସିଲା।
ଆରେ ପ୍ରଭୁଙ୍କୁ ଦର୍ଶନ କରିଲୁ ପ୍ରଭୁଙ୍କ ତାଙ୍କ ଅଗଣାରେ ଟିକେ ବସିଲୁ। ହୁଁ ବସିଲୁ ସେଠୁ ସେ ମୁକ୍ତି ମଣ୍ଡପ ପାଖରେ ଟିକେ ବସିଲୁ। ସେଇଠି ଟିକେ ଶାନ୍ତି ଆଉ ହଁ ଅବଢା ପ୍ରଭୁ ଆଉ ଅବଢା ତ ମେନ ତାଙ୍କର ପ୍ରଭୁଙ୍କର ଆଉ ପ୍ରଭୁଙ୍କର ଅବଢ଼ା ମେନ୍।
ଆଉ ସି ବିଚ୍ ଆଡେ ବୁଲାବୁଲି?
ନା ସି ବିଚ୍ ଆଡେ ଯାଇଥିଲୁ ବୁଲାବୁଲି କରିକି ଟିକେ ଆସିଲୁ ଲୋକ ପ୍ରବଳ ଅଛ ଛନ୍ତି। ଉଁ ସମୁଦ୍ର କୂଳରେ ଉଁ ସନ୍ଧ୍ୟା ବେଳ ଦୃଶ୍ୟ ଟା ମାନେ ବେ ବହୁତ ଅଲୌକିକ ପୁରା ଲାଇଟ ବି ଲାଗିଚି। ସବୁ ମାନେ ଉ କିଏ ମକା ବିକୁଚି କିଏ ହଉଚି ଏ ଆଳୁଚପ ଭରା କିଏ ଏ ସବୁ ଏମତି ଅଟୋରେ ଟିକେ ଇଏ ଓଟୋ ଓଟୋ ଉପରେ ଟିକେ ବସିଲେ ସବୁ ପିଲାମାନେ। ବୁଲିକି ସିଏ ସବୁ ଭ୍ରମଣ କଲେ ବାଲିରେ। ଆଉ ସମୁଦ୍ରରେ ଲହଡି ଭାଙ୍ଗିଲେ ଏମତି ଆଉ ସବୁ ଆ ବୁଲାବୁଲି କରିକି ସବୁ ଘଣ୍ଟେ ବସିଲୁ ସମୁଗ୍ର କୂଳରେ। ତାର ଯୋଉ ଲହଡି ଭାଙ୍ଗିଲୁ ଏମିତି ଆସିଲୁ ଆଉ ତାପରେ ଆଉ।
ହଁ ହଁ। ଆଉ ଯୋଉ ଇଏ ଏ କଣ କହୁଥିଲି ସେ ପି ଯୋଉ ଇଏରେ ସି ବିଚରେ ସବୁ ପଡେନି ନା ଖେଳନା ଶଙ୍ଖ
ହଁ ଶଙ୍ଖ ଯୋଉ ଶଙ୍ଖା ଶଙ୍ଖା ଚୁଡ଼ି ଶ ଶଙ୍ଖର ଯୋଉ ଶଙ୍ଖା ଚୁଡ଼ି।
ହୁଁ ହୁଁ ହୁ।
ଆଉ ଯୋଉ ଶାମୁକାରେ ତିଆରି ମାଳି
ହୁଁ।
ଓ ସବୁ ଶାମୁକା ସମୁଦ୍ରରୁ ଯେତେ ମାନେ ଦ୍ରବ୍ୟ ମିଳେ ସେଇ ଦ୍ରବ୍ୟରେ ବିଭିନ୍ନ ପ୍ରକାରର ଜିନିଷ ତିଆରି ହୁଏ।
ସେଠି ବି ଭଲ ଏଇ ଯୋଉ ଇଏ ବାଲୁକା ଯୋଉ ବାଲିରେ ସବୁ କରନ୍ତିନି ନା ଅ ହଁ ସେଇଟା ଭାରି ବଢିଆ ଲାଗେ ଦେଖିବା ପାଇଁ। ସେଟା ସେଟା ଭଲ ଲାଗେ ତାପରେ ଉଁ ତାପରେ ହଉଚି କଣ କହିଲ ଆମର ଗୋଟେ ମାନେ ସେଠି ସବୁବେଳେ ଯୋଉ ସନ୍ଧ୍ୟ ରେ ଗୋଟେ ଆଳତି ହୁଏ।
ହଁ ସନ୍ଧ୍ୟା ଆଳତି ତ ପ୍ରଭୁଙ୍କର ମାନେ ସବୁଠୁ ମେନ୍ ଇଏ ଆଉ।
ପୁରା ବ୍ରାହ୍ମଣ ମାନେ କରୁଥିବା ଆଳତି ସେ ସିନ୍ ଯ ଦେଖିଚି ନା ପୁରା ରୁମ ଟାଙ୍କୁରା ମାନେ ହଁ। ପୁରା ବଢିଆ ଲାଗେ ସେ ସନ୍ଧ୍ୟା ଆଳତି ଦର୍ଶନ ଟା।
ଏପା ସନ୍ଧ୍ୟାବେଳତି ବେଳକୁ ବା ଆମେ ଯାଇକି ପହଞ୍ଚିଲୁ ଉଁ ଲାଇନ ରେ ସେ ସିଏ ମାନେ ପ୍ରଭୁଙ୍କର ନେ ଆଖିରୁ ଖାଲି ଲୁହ ଧାର ଧାର ବାହାରି ଆସ୍
ଭାରିପଡିବ ଠାକୁରଙ୍କଠି ଏତେ ଭା ଭାବ ମାନେ ପୁରା ଭାବର ଠାକୁର ନା ତାଙ୍କୁ ଯେ ଯେତେ ଦେଖୁଥା ଯେତେ ଦେଖୁଥା ହଁ ମାନେ ତମେ ଦେଖ ତମେ ଯେତେ ତାଙ୍କୁ ଦେଖୁଥା ତମେ ଯିବ ଲାଗିବ ଯେ ଯେମତି କଣ ଗୋଟେ ଛାଡିଦେଇକି ଆଇଚି ନୂଆ ନୂଆ ଫୁଣି ଆଉ ଥରେ ଯିବ କାଇ ଏଟା ତ କାଇଁ ମୁଁ ଦେଖିନଥିଲି ମାନେ ତମେ ଯେତେଥର ସପ୍ତାହରେ ଚାରିଥର ଗଲେ ବି ତମକୁ ନୂଆ ନ୍ ଯେତୋଳେ ଯିବ ବି ସେ ନୂଆ ଲାଗୁଥିବେ କୋଉଟା ନା କୋଉଟା ଗୋଟେ ରହିଯାଉଥିବ ମାନେ ଦେଖିବାକୁ ଯେମତି ସବୁବେଳେ ମାନେ ଯେତେ ଦେଖିଲେ ବି ମନେ ହୋଉଥୁବ ନା ଆହୁରି କିଛି ରହିଗଲା ମୁଁ ଏଟା ଦେଖିନି ମାନେ ଯେତେ ଗଲେ ବି ନୂ ନୂଆ ନୂଆ ଜିନଷ ଦେଖ
ଇଚ୍ଛା ହୋଉଥୁବ ପୁରୀରେ ରହିଯାଆନ୍ତି କି।
ଉଁ ସେଠି ଯୋଉ କଳ୍ପବଟ ବୃକ୍ଷ ପାଖରେ ଜଣେ ଅଛନ୍ତି ଆମର କୃଷ୍ଣ ଠା ଠାକୁର। ହୁଁ ମାନେ ପ୍ରାୟ ଲୋକ ବି ସେଟା ଜାଣି ନାହାନ୍ତି କି ଦେଖି ନାହାନ୍ତି ସେ ଜିନିଷ ଟାକୁ। ସେ ପୁରା ଏମତି ଓପରୁକୁ ଓପ୍ ଉପରକୁ ଇଏ କରିକି ଶୋଇଥିବେ ତାଙ୍କ ଓପରେ ମଲ୍ଲର ହାର ଗଜିରା ହାର ପଡ଼ିଥିବ। ସେଇ ଯୋଉ ବଟ ବୃକ୍ଷ ପାଖରେ ମାନେ ସେଇ ଯୋଉ ସାଇଡିକି ଗୋଟେ ଛୋଟିଆ କବାଟା ଅଛି ସେଇଟା ହିଁ ଆମେ ଯୋଉ ଲାଷ୍ଟେ ଥରକ ଯାଇଥିଲୁ ସେ ଯୋଉଠି ଜଣେ ଆମର ନନା ଚିହ୍ନା ସେ ନନା ନେଇକି ଦେ ଖେଇ ଦେଇଥିଲେ କିନ୍ତୁ ମୁଁ କହିଲି ଆରେ ଆରେ ଆମେ ଏ ଏତେ ଥର ଆସିଚୁ କିନ୍ତୁ ଏ ଜିନଷକୁ ଆମେ ଦେଖିନୁ ଆଉ ତାଙ୍କର ଯୋଉ କୋଇଲି ବଇ କୁଣ୍ଠ ଉଁ ଯୋଉ ତୁଳସୀ ବଗିଚା।
ତୁଳସୀ ପଇ ଆଉ ଯୋଉଠୁ ପାଣି ପ୍ରଭୁଙ୍କର ପାଣି କଢା ଯା କାଢା ହେଇକି ଆଜି ପର୍ଯ୍ୟ ତଥାପି ପ୍ରଭୁଙ୍କ ପ୍ର ହଁ କ କଢା ହେଇକି ମାନେ ତାଙ୍କର ରୋଷେଇ ତିଆରି କରାଯାଉଛି।
ତାକର ତାଙ୍କର ସତନ୍ତ୍ର ସତନ୍ତ୍ର ରୋଷେଇ ଘର ଅଛି। ଚୁଲି ଆମେ ସବୁ ଦେଖିଚୁ ଆମେ ଯାଇଥିଲୁ ସେ ନନା ଜଣେ ଆମର ଚିହ୍ନା ଆମକୁ ସବୁଆଡ଼େ ବୁଲେଇକି ନେଇକିରି ଯାଏ ଆଉ ଯୋଉ ବୈକୁଣ୍ଠ ଯୋଉଠି ତାଙ୍କର ନବକଳବର ହୁଏ। କେ କେତେ ବର୍ଷରେ ଥରେ ସିଏ ନୂଆ ହୁଅନ୍ତି। ସେ ଜାଗାକୁ ବି ଆମେ ଦେଖିଚୁ ସେ ଜାଗା ହଁ। ସେ ଜାଗାଟାକୁ ବି ଆମେ ହୋଉଚି ଦେ ଦେଖିଚୁ ବୋହୁତୁ ବଢିଆ ସେ ଜାଗା ସେଟା ତ ଜମା ଆସିବାକୁ ଇଛା ହବନି କେତେ ପରିଷ୍କାର ହୁଏ। ସେ ଜାଗା ମାନେ ଏତେ ତା ଚାରି ପକାର ଗଛ ପତ୍ର ଅଛି ହେନେ କୋଉ ଗୋଟେ ପତ୍ର ପଡିିନଥିବ ସେଠି।
ନାଁ।
ହୁଁ। ମାମ୍ ଯାଇଥିଲୁ ଦେଖିଲୁ ତାଙ୍କ ଚୁଲି ପୁରା ପଦ୍ମ ପାଖୁଡା ପଦ୍ମ ଫୁଲ ପାଖୁଡା ଭଳିଆ ତାଙ୍କ ଚୁଲିଉରା।
ହୁଁ।
ଚୁଲି ଦେଖିଚୁ ସେଟା ଦେଖିଲୁ ଆଉ ଉଁ ତୁଳସୀ। ଛି ଯୋଉ ବଗିଚା ଯୋଉରା ସ୍ୟାଡେ ବୁଲିକି ଦେଖି
ତୁଳସୀ ବଗିଚା ପାଖରେ କେତେ ବାସ୍ନା ବୋହୁତୁ ମାନେ ତାଙ୍କର ଓଁ ସୁନ୍ଦର ବାସ୍ନା ପ୍ରଭୁଙ୍କର।
ଆଉ ସେଠି ଯୋଉ ଥିବ କଣ କହିଲ ଗୋଟେ ଉଁ ଅଛି ମନେ ପଡୁନି ସେ ଜାଗା ଗାଟା ସେଟା ବି ବୋହୁତ ବଢିଆ ଲାଗେ ମାନେ ସେଠି ଦେଖୋଉଥୁବ।
ହୁଁ।
ବୋହୁତ ବଢ଼ିଆ ନାଗେ ଆଉ ମୁକ୍ତି ମଣ୍ଡପରେ ଦେଖିବ ତମେ ମାନେ ବୁଲି ଆସିବ ଚାରିଆଡ଼ୁ ସେଇ ମୁକ୍ତିମଣ୍ଡପରେ ବସିବ କି ଶାନ୍ତି ଆଉ ଥଣ୍ଡା ଥଣ୍ଡା ପବନ ଦେଖିବ ସବୁବେଳେ ଗରମ ମାନେ ଯୁଆଡେ ଯିବୁ ଗରମ ହୋଉଥୁ କିନ୍ତୁ ସେଠି ଠାକୁରଙ୍କ ପାଖରେ ଗୋଟେ ଉଁ ସୁଲସୁଲିଆ ଥଣ୍ଡା ପବନ ହୋଉଚି ଆସେ।
ହୁଁ ସେଇଥିପାଇଁ ତ ତା ନାଁ ହେଲା ମୁକ୍ତି ମଣ୍ଡପ ତାଙ୍କ ସେ ଦେଇଚନ୍ତି ତା ତାଙ୍କ ନାଁ ହେଲା ମୁକ୍ତି ମଣ୍ଡପ ସେଇଠି ମାନେ ଶାନ୍ତି।
ପୁରା ଶାନ୍ତି।
ଯେତେ ଦୁଃଖ କଷ୍ଟ ଯାହା ଥାଉ ତମେ ସେଇଠି ବସି ପଡିବ, ତାଙ୍କ ପାଖରେ ଗୁହାରି କରିଦବ। ସେଇ ପ୍ରଭୁଙ୍କ ପାଖରେ ସେ ବଡ ଠାକୁର ଶାନ୍ତି, ସେଇଠି ତମ ମାନେ ମନ ଟା ଶାନ୍ତି ଲାଗେ।
ହୁଁ। ଆଉ ରଥଯାତ୍ରା, ରଥରେ କେବେ ଠାକୁର ବସିବାର ଦେଖିଛନ୍ତି?
ହୁଁ- ନାଁ ଯାଇନି ଯି କାଇଁ ଏତେ ଭିଡରେ ଟିକେ ଦର୍ଶନ ମିଳି ପାରୁନି ବୋଲି, ପ୍ରଭୁଙ୍କର ଟିକେ ଦୁଃଖ ଲାଗୁଛି ଆଉ।
ହୁଁ।
ମଡା ଚକଟାରେ ପ୍ରଭୁ ତଥାପି, ମାନେ ଲୋକ ଛୋଟ ଛୁଆ ମାନେ ମାଡି ଦଳି ଦଉଛ ଛନ୍ତି।
ହୁଁ- ହୁଁ।
ଏତେ ମାନେ ଭିଡ, ହଜାର ହଜାର ଭକ୍ତ ଲକ୍ଷ ଲକ୍ଷ ଭକ୍ତ। ଆଉ ଆମେ ତାଙ୍କ ଆଗରେ କଣ? ଆଉ କଣ କଣ ଚାଷ ବାସ ସବୁ ସରିଲାଣି?
ହୁଁ ଚାଷ ଆମର ସବୁ ଗଛ ଟିକେ ଟିକେ ଉଠିଲାଣି। ତଳି ପଡିଛି ବିଲରେ, ଆଉ ସବୁ ଫୁଲ ଗ ଛ ଏବେ ଗେଣ୍ଡୁ ଗଛ, ସବୁ ଚାରା ପଡ଼ିଛି। ଉଁ ଲଗା ହବ, ହୁଁ ଗେଣ୍ଡୁଚାରା ହର ବଉରା ଚଉ ବରଗ ଆଉ ହଉଛି ତାକୁ ଗୋଟେ କଣ କହନ୍ତି, ମନେ ପଡ଼ୁନେଇ ଟେବୁଲ୍ ଗୋଲାପ ସବୁ ମାନେ ଛୋଟ ଛୋଟ ଇଏ ସବୁ ପଡ଼ିକି ଆମର ଛାତ ଉପରେ ସବୁ ଗଛ ଲାଗିଛି।
ହୁଁ ଖୁଦୁରୁକୁଣି ଟାଇମରେ ସବୁ ବାହାରିବ ଆଉ, ଛୁଆ ମାନେ ସବୁ ଓଷା ଠିକି ଏବେ
ହଁ ଖୁଦୁରୁକୁଣି ହବ, ସେ ଯୋଉ ଆମର ହବ ଲକ୍ଷ୍ମୀ ପୂଜା ହବ ବି। ଉଁ ଯୋଉ କାର୍ତ୍ତିକ ମାସରେ ହବ।
ହୁଁ ଆମ ଟାଇମରେ ଆମେ ଖଇ ଭୋଗ ନେଇକି ଯାଉ ଡାଲାରେ। ଏବେ ତ ଖଇ ଭୋଗ ଛୁଆ ନେବାକୁ ଇଏ ହଉନାହାନ୍ତି। କହୁଛନ୍ତି ଆମେ ସେଓ ବୁନ୍ଦିଆ, ଏମିତି ସବୁ ନବୁ କଦଳୀ ନା
ହୁଁ।
ଆମ ଟାଇମରେ, ଆମେ ଖଇ ଡାଲାରେ ନେଇକି ଯାଏନି। ଖଇ ବାଡିରେ ଥିବା ଯୋଉ କାକୁଡି, ବାଡି କାକୁଡି ଆଉ ଗାଈ ଖୀ କ୍ଷୀର ଏମିତି ସବୁ ତ ଆମେ ନେଇକି ଯାଏ, ସେତେବେଳେ
ହୁଁ- ହୁଁ।
ଏବେ ଆଉ ଛୁଆ ମାନେ କାହିଁ ଏତେ ଇଏ କରୁଛନ୍ତି। ଖାଲି ସେ ସେଓ ବୁନ୍ଦିଆ ଏମି ସେ ଯୋଉ ନଡିଆ କଦଳୀ ଏମିତି ନେଇକି ଯାଉଛନ୍ତି। ଉଖୁଡା ଏଇ ଯୋଉ ଖଇ ଆଉ ହେତେ ନଉନାହାନ୍ତି।
ହୁଁ।
ସେତେବେଳେ ଆମେ ଖଇ ନେଇକି ଆଗ କୋଠି ନାହଗାଣୀ ଥିଲା ଜଣେ, ସେ କୋଠନାହାଗାଣି ସବୁ ଭୋଗରାଗ ରଖିବ, ତାପରେ ଏମିତି ସବୁ ସେତେବେଳେ ଥିଲା ଆଉ। ନା ତମ ଟାଇମରେ କଣ?
ସେତେବେଳେ ଇଏ ଆଉ ଏବେକା ଏବେକା ଝିଅ ମାନେ କଣ କରୁଛନ୍ତି, ଆଗେ ଆମେ ସବୁ କେମିତି ରାତିକୁରୁ ଉଠିକି ଫୁଲ ତୋଳୁଥିଲେ, ହାର ତିଆରି ହୁଏ ସାଙ୍ଗ ହେଇକି ସବୁ ନାଳୁକୁ ଯାଏ ଗାଧୋଇ ବାଲୁକା ପୂଜା କରେ, ଆଉ ଯୋଉ ଗଣ୍ଠି ପ କେଇକି ହଳଦୀ ସିନ୍ଦୁର ସବୁ ଫଳ ନେଇକି ଯାଏ ଦାନ୍ତକାଠି ଅପମାରକ ଦାନ୍ତକାଠି ଗୋଟେ ଥାଏ ହୁଁ ତାକୁ ନେଇକି ଯାଏ ଆମେ ସେଠି ମୁଣ୍ଡ ବୁଡିକି ଦେଖୁ କନୁ ଆଗେ ପୂଜା କରିବା ଅଛି
ଆଗ ବାଲୁକା, ବାଲୁକା ସ୍ତୁପ ତିଆରି ହବ, ତାପରେ ପୂଜା ପୂଜା ହବ। ତାପରେ ଯାଇ ମୁଣ୍ଡ ବୁଡିକି
ହୁଁ,। ଓ, ହଉ, ମୁଁ ଟିକେ ଯାଏ ଆମର ହଉ, ଛୁଆଗରା କାନ୍ଦିଲେଣି, ଖାଇବେ ବୋଲି।
ହୁଁ, ରୋଷେଇ ସରିଲାଣି। ହଉ- ତା- ହଉ।
ରଖ।